ହେଲୋ
ଆଜ୍ଞା
ପ୍ରୀତମ୍
ଆଜ୍ଞା
କଣ କରୁଛୁ?
ଏ ଆମ ସୁକାନ୍ତ ବୋହୂ ନୁହଁ।
ହଁ।
ତାଙ୍କ ଭାଇ ପୁଅର ଜନ୍ମ ଦିନ ତ ସେଇଠି ଯାଉଛି।
ଯାଉଚୁ
ହଁ
ଓହୋ ଇଏ ଯୋଉ ତୋର କଣ ହେଇଛି ଯାଇଥିଲୁ ଡକ୍ଟର ପାଖକୁ
ଏଇ ମୋ ଛାତି ଫତି ଟିକେ କାଟିକି ସେ ଦରଜ ରହୁଥିଲା ସବୁବେଳେ ହେଲା ତ ସେଇଆାଇରିକା କନ୍ଦା କନ୍ଦା ସେ ସେ ଠିକ ଅଛି ସିଏ କିଛି ଅସୁବିଧା ନାହିଁ ସେ ଭାବରେ ସିଏ ଗୋଟେ। ହଁ। ଥାଇରଏଡ଼୍। ଟିକେ ବାହାରିଛି ଟେଷ୍ଟ ଦେଖଉଛି ସବୁ ଜିନିଷଷ୍ଟ ଟିକେ ଟିକେ। ଆଉ ଗୋଟେ କଥା ଅରବିଡାବୁଲ ଗୋଟେ ବ୍ଲଡ କଣ ଅଛି ରକ୍ତ ଟା ତାର। ଟିକେ ବାହାରି। ଯେ ସେଟା କଣ ସେଟା କଣ ମୁଁ ଜାଣିନି।
କି ଉଁ -‌ଉଁ-ଉଁ। ଗାଧୁଆ ଗାଧୁଆପାଧୁଆ ଠିକ ଟାଇମରେ କରୁନୁ ନା କଣ? ହୁଁ ଆଉ ଥଣ୍ଡା ଏତେ ତତେ କାହିଁ ହଉଛି? ଆଇସ୍କ୍ରିମଟାଇସ୍କ୍ରିମ୍ ଖାଉଛୁ ନା କଣ?
ହଁ ନାଇଁ ସେ ବି ବହୁତ କମ।
ଖାଉଛି ଏଇ ଯୋଉ କଣ କହିଲ ଥଣ୍ଡା ପାଣି ଟିକେ ପିଆପିଇ ହେଇଯାଉଛି ଗରମ ସକାଶେ।
ଫ୍ରିଜ୍
ହଁ ଥଣ୍ଡା ପାଣି ଟିକେ ଟିକେ‌ ପିଇ । ଆଉ ନାଇଁ ମେନ୍ କଥା କଣ କହିଲ ମୁଁ ଆଉ ଜାଣିନି ଆମେ ଯୋଉ ଚାଲିକି ଆସୁ ଚାଲିକି ଆସୁ ଆସିଲାଳକୁ ଶୋଷ କରେ ସାଙ୍ଗେ ସାଙ୍ଗ, ମୁଁ ଆସିକି ସାଙ୍ଗେ ପାଣି ପିଇ
କେମିତି ପାଣି ପିଉ, ଝାଳରେ ସେଆଡେ ଗାଧେଇଥିବୁ ଆସିକି ସାଙ୍ଗେ ସାଙ୍ଗେ ପାଣି ପିଉଛୁ?
ଗାଧାନ୍ତିନି ବୋଲି କିନ୍ତୁ ମୁଁ ଆଉ ଜାଣିନି କି ‌ପାଣି ବି ପିଅନ୍ତିନି, ମୁଁ ଆଉ ମୁଁ ପାଣି‌ ପିଇଦିଏ ଆଉ। ହ
ହଁ ଲୋ ଖୁସି ହେଲି ଜାଣିଲୁ ତ ଦେହ ଏଟା ଏମିତି ହେଲାଣି। ନିଜେ ଜଗ ହେଲା, ନିଜକୁ ନି ନିଜକୁ ନିଜେ ଜଗ। କିଏ ଅଛି? ତତେ କହିବ ହାଁ। ତୁ ନିଜେ ଜଗ। ଆସିବୁ ମିନି ମିନିଦେଈ ଘରକୁ ଆସିବୁ ହେରି ଆସିବୁ, ହେଲା।
ହଁ ମୁଁ କହୁଥିଲି ଏକାଥରେ ଚାଉଳ ଧରି ଆସିବ ତ।
ହୁଁ।
ଚାଉଳ ହଁ ପା ଏକା ସାଙ୍ଗେ ସେ ସେଲଫିସ୍।
ଏଁଏଁ କଥାଟା କାଇଁକି ଭଲ ଶୁଭୁ ନାହିଁ? ଅପ୍ ଡାଉନ୍ ହଉଛି ଟିକେ ଆଉ ହଉ ହଁ ହଁ ଆଉ ତୁ ଗାଡିରେ ଯୋଉ ଯାଉନୁ, ସେଇଥିପାଇଁ କଥାଟା ମତେ ଅପଡାଉନ୍ ଶୁଭୁଛି। ନେଉଲ। ହଉ। ତ ଦେହକୁ ଜଗ, ଦେହକୁ ଜଗିବୁ ତାପରେ ଯାହା କରିବୁ। ହୁଁ। ତୋ ଇଏ ଚାଲଚି ଆମର ଏଇକା ଜାଣିଛ ଏଟା ଖିଆପିଆ ଆଉ। ହେଇଗଲା ଆଉ। ପତ୍ର ଆଜ୍ଞା। ନା ନା ଖିଆ ପିଆ ହେଇନି ଏଇନା ହବ ଆଉ। ମୁଁ ସାରିକି ସବୁ ଆସିଲି। ଏବେ ଖିଆ ପିଆ ହବ ଆଉ। ନା, ରେ କିଛି ହେଇନି।
ହିଁ ହିଁ ଆଉ ଦିଦି କଣ କହୁଥିଲା ଡ଼ରରେ?
ଏ ଅଁ ସେଇ ରାତ ଶିରେ ଟିକେ ଖୁଡ଼୍ ଖାଡ଼୍ ହେଇଯାଉଛି ତ। ସେ ଟିକେ ଇଏ ଲାଗୁଛି ଆଉ। ନହେଲେ ଏତେ ଟା ନାହଁ କିଛି।
ଗଲାଣି ଆଉ।
ହଁ ହଁ ସେଇଆ। ଏ ପିଇସା ଆସିଥିଲେ ଏଇ ସନ୍ଧ୍ୟା ବେଳେ ମୁନା ପିଇସା ଆସିଥିଲେ। ହୁଁ ପରିବା ଫରିବା ନେଇକି ଆସିଥିଲେ। ହେଲା ସକାଳେ
ତା ତାଙ୍କ ଶାଶୁ ମରିଯାଇଥିଲା ରାତିରେ ଟିକେ ଖୁଡ୍ ତାଡ଼୍ ହେଲେ ଡରି ଯାଉଛନ୍ତି। ନା ତମରି କଥା କହୁ ଶାଶୁ ମରିଯାଇଛି ଡରୁଛନ୍ତି ଓଲି। ମୟସୁର ଯଉ ଗୋଲ ଗୋଲଟା ଯୋଉ ଆସୁନି,
କଣ କହିଲୁ? ହ୍ୟାଲୋ।
ହାଲୋ।
ଆଉ ଶୁଣଯାଉଚି? ମୁଁ କହିଲି ଯୋଉ ରୁଆ କଣ୍ଟାକୁ ଟାଇପ ଯଉ ଆସେନି।
ଆ ନାଇଁ ବା କଥା ଟା ମତେ କ୍ଳିଅର ଶୁଭୁନି। ନେ ତୁ ଦିଦି କି କହିଲୁ, ମତେ କଥା ଶୁଭୁନି ତୁ ଗାଡିରେ ଘଡ଼ଘଡ଼ ହଉଛି। ହଁ କହ ହ୍ୟାଲୋ ହ୍ୟାଲୋ ତୋ ସାଙ୍ଗ କଣ ଚାଲିଚ କଥା ହେବି ନାଇଁ କରେ ହଁ କହ କହ।
ମୁଁ କହିଲି ଯଉ ଲୁହା କଣ୍ଟା
ଲୁହା କଣ୍ଣ୍ଡା ଖାଲି ପିଇସା ଧଉଚନ୍ତି ଆମେ ଦଉନ ତୁ କଣ ଆଜି ତାଙ୍କ ଘରେ ରହିବୁ ନା କଣ ଯୋଉ ଯାଉଚୁ
ନାଇଁ ନାଇଁ ମୁଁ ଫେ ନାଇଁ ନାଇଁ ପଳେଇ ଆସିବି ତାଙ୍କ ପୁଅର ଜନ୍ମଦିନ ତ। ଯାଉଚୁ ସେ କେ କାଟିବ ବୋଲି ସୁକାନ୍ତି ବୋଉ କହିଥିଲା କେକ୍ ନେଇକି କି ଆସିବ।
ଆଲୋ ଆଲୋ ଆଛା। ଆଛା ଆଛା ଠିକ୍ ଅଛି। ଆ ହଁ ହଉ ହଉ ଆଉ ଓଷା ବୋଉ ଦେହ ଭଲ ଅଛିଠି?
ହଁ ହଁ ଭଲ ଅଛି ତ ସକାଳୁ ଯାଇ
ହୋଉ ହୋଉ କାଇଁ ରାଗିଥିଲୁ ତୁ କାଇଁ ରାଗି ଥିଲୁ। ପୁଣି ଦିଦି ମତେ କହୁଥିଲା ତୁ କୁଆଡେ ରାଗିଚୁ ତାଙ୍କ ଉପରେ?
ଶ ଗୁଣ ଓରା ସେ
ହୁଁ ଆଉ ବୟସ ହେଲାଣି ଆଉ ସେମିତ ହେବେ ଟିକେ ଆଉ କିଛି ବେଶୀ କିଛି କହିବୁନି ମନଦୁଃଖ କରିବେନି ହୋଉ। ଆଉ ଖରାବେଳେ କଣ ଖାଇଥିଲୁ?
ଖରାବେଳେ ପଖାଳ ଖିଆ ହେଇ ପ୍ଲା
ହଁ ଗରମ ହୋଉଚି ଭାରି ଗରମ ହୋଉଚି ବି ଯାଇଁଲୁ।
ହେଲେ ସେମାନେ ସବୁ କହିଲେ କଣ ପଖାଳ ଫଖାଳ ଖାଇବା ନାଁ ବିରିୟାନି ଫିରିଆନି ଖିଆହବ? କହିଲା କିଛି ନାଇଁ ପଖାଳ ନେଇ ଆସ। ବାହାରେ ଯାଇକିନା ପଖାଳ ଖାଇଚୁ।
ହଁ। ଓହୋ ବାହାରେ ପଖାଳ ଖାଇଚୁ? ଆଚ୍ଛା ଆଛା ଆଉ ଫେର ଏଠି ନଗେଇ ଖିଆଟା ବି ବଡିଆ ଏଇଠି ହେଇଥିବ।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
ମୁଁ କହିଲି ନଗେଇ ଖାଇବା ସବୁ ଭେରାଇଟି ହେଇଥିବ ବାହାରେ ମାନେ। ମୁଁ କହିଲି ପଖାଳ ସାଙ୍ଗକୁ ଭେରାଇଟି ହେଇଥିବ ଲଗେଇ ଖାଇବା।
ହଁ ହଁ। ମୁଁ ତ ସାଧା ମଗେଇଥିଲି ହେଲା। ସିଏ ମଗେଇଥିଲା ମାଛ ଫ୍ରାଏ ହେଲା ମା ଫ୍ରାଏ ନାଁରେ କଣ ନା ମାଛକୁ ଏମିତି ଫ୍ରାଏ କରୁଛନ୍ତି ମାଛ ପୁରା ଲୁହା କଣ୍ଡା ଭଳିଆ ହାଡ।
ଏଇ ତତେ ତ ଏତେ ଥଣ୍ଡା ପଖାଳ ଥଣ୍ଡା ଏତେ ତତେ ପଖାଳ କେମତି ଖାଉଥୁଲୁ?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
ହୁଁ ତୁ ଜାଣୁ ଚୁ ଫୁଣି ତା ଓପରେ ଏମିତିଆ ନାଁ ଆଉରି। ପଖାଳ।
ମୋ ରେଜଲ୍ଟ ବାହାର ନଥୁଲା ପରୀକ୍ଷା ଯୋଉ ଟେଷ୍ଟ କଲେ ଏଇଯୋଉ ଯୋଉ ପରୀକ୍ଷା ଦେଲି ମୁଁ କହିଲି ବାହାରେ ତ ନାହିଁ
ଓହୋ ଆଚ୍ଛା ଆଚ୍ଛା ନାଇଁ ଥାଇରଏଡକୁ ଜଗିବୁ ଜାଣିଚୁ ସେଟା ଭାରି ଡା ତା ମାନେ ମାରା ତ୍ମକ ରୋଗ। ସେ ପା ଗୋଟିଏ ବାହାରିଲେ ତାଇରଏଡ଼ ତୋର ପାଁଶ୍ ତାରବୁଟାଣିବ ଜାଇଁଲୁ। ତୁ ଜଗିବୁ ଜଗିବୁ। ହଉ ଆଉ।
ହାଲ ଆମେ ଯାଉଛୁ ହାତୀ ବାଲା ଏରିଆରେ।
ହାତୀ ପଲ ଏରିଆ ଏ ବୋଉ ହୁସିଆରି।
ନନ୍ଦନକାନନ ର ସାଇଟ ରେ।
ଓହୋ ତାଙ୍କର କୌଣସି ନନ୍ଦନ । ଆଚ୍ଛା ଆଚ୍ଛା। । ହଁ
ନା
ହୁଁ ହୁଁ ହୁଁ ହୁଁ ହୁଁ।
ସେୟ
ଆଚ୍ଛା ଆଚଛା। ହଁ ହଁ।
ହ
ହଁ ଭାଇ
ଆଉ ତୁ ତୁ ଆମର କଣ ହେଇଛି ଖାଇବାକୁ?
ହଁ।
ହ୍ୟାଲୋ ଭତ ଡାଲମା
ହଁ।
ମୁଁ କହିଲି ଭାତ ଡାଲମା, ଆଉ ନଡ଼ିଆ, ନଡ଼ିଆ ବୃସଙ୍ଗ ପତ୍ର ଚଟଣିୀ, ଆଳୁ ଚଟଣୀ ଆଉାା କାକୁଡି ସାଲାଡ ଆମ ପାଚିଲା ଆମ୍ବ ଏଇୟା ଖଟାପ ନଡିଆ ଚଟଣି କରୁଛି କହିଲି ନଡିଆ ଭୋସିଙ୍ଗା ପତ୍ର ମିଶିକି
ଓହୋ ନଡିଆ ଖାଆନ୍ତି?
କେ ଜାଣେ ଆଙ୍କର ଖାଉଛନ୍ତି। ଆମେ ଖାଉଛୁ
ନଡିଆ ଖାଆନ୍ତି ନାାଇଁ ବାବାଙ୍କ ଯୋଉ ବାବାଙ୍କର ଛୁଆ ହେଲାନ୍ତି କି? ହଁ ମୁ କହିଲି ମୁ ନଡିଆର ଫପୋଡାବ ଯୋ ଛୁଆ ହେଇଛି ସେଟା ବୁ ଯକି ଆମେ ଛୋା ଛ େ ଖାଇ ହଁ ସାନ କ
ନାଇଁ ଏଠି ଖାଉଛନ୍ତି ଆମେ ତ ଖାଉଛୁ କହିଲେ ହଁ ନଡିଆ ଖାଆନ୍ତି ଆମେ ଖାଉଛୁ। ନଡିଆ କରିକି ଚୂଡାରେ ଖାଉଛୁ। ହଁ ସେମାନେ ତ ଖାଉଛନ୍ତି। ଆମେ ଆଉ କାହିଁ ରହିବୁ ଆମେ ବି ଖାଉଛୁ, ଯାହା ଚାଲିଛି ଆଉ। ସକାଳେ ଟିକେ ଟିକେ ଖାଇଥିଲୁ ଆଉ ଆଜି ଦିଦିର ଭାଇ ଶ୍ରୀମନର ମୋର ଆଜି ଆମେ ତିନି ଜଣ ଖରାବେଳେ ଆଉ କିଛି ଖାଇନୁ ଚୁଟା ଫୁଡା ଇଚ୍ଛା ହେଲାନି ଥରେ ଖାଇଲା ଆଉ ତ ଖାଇଲା ବେଳ ବାନ୍ତି ଲାଗୁଛି ପୁରା ଆଉ ମୁଁ ହେଇଗଲା ଫି ହଁ ସଭୁନେଇ ତୋ କଥା ଠିକ୍ ସେ ମ ହା ଲୋ କଣ ବେ ହେଉଛୁ।
ରଖୁଛି।
ପୁରୀ ଖାଇବି ପୁରୀ ଦବୁ ମତେ ବେ ମତେ କହୁଛି।